ଆଜ୍ଞା, ନମସ୍କାର।
ନମସ୍କାର, ଶୁଭୁଛି।
ଶୁଭରାତ୍ରି। ଆଜ୍ଞା, ଶୁଭରାତ୍ରି। ଆପଣ ସବୁ ଭଲ ଅଛନ୍ତି।
ଭାଇ, ଭଲ ଅଛି। ଆଉ ଆପଣ।
ହଁ, ଆଜ୍ଞା। ନିଶ୍-ନିଶ୍ଚିତ ଭାବୁ ଭଲ ଅଛି। ଆଜ୍ଞା, ଭଲ ଅଛି।
ଆଜ୍ଞା।
ଆଉ କଣ କଣ ଖାଇଲେ ଯେ? ହ୍ୟାଲୋ।
ଭାଇ, ଶୁଭୁଛି ମୋ କଥା।
ଆଜ୍ଞା, ଶୁଭୁଛି। ଶୁଭୁଛି, ଆପଣଙ୍କର ଶୁଭୁ-ଶୁଭୁଛି କି ଆପଣଙ୍କୁ।
ଭଲଭାବେ ଶୁଭିଲା ଆଣଙ୍କୁ।
ହଁ, ଆଜ୍ଞା ଶୁଭୁଛି।
ହୁଁ। ଆମର ତ ସନ୍ଧ୍ୟାବେଳେ ଯାହା ଟିକେ ଜଳଖିଆ ଖାଇଥିଲୁ। ତ ଏବେ ଆମେ ଟିକେ ଚିକେନ ଚିକେନ ରାନ୍ଧିଚୁ ଖାଇବା ପାଇଁ। ଟିକେ ଆମିଷ ମାଛ ଖାଇବୁ ବୋଲି ରାନ୍ଧୁଛୁ ଆଉ।
ଓ, ତା ହେଲେ ଏବେ ଯାଏ ପର୍ଯ୍ୟନ୍ତ ଆପଣ ରୋଷେଇ ସାରିନାହାନ୍ତି।
ନାଇଁ ନାଇଁ, ଏବେ ଆମେ ଦି ଜଣ ଆରମ୍ଭ କରୁଛୁ ରୋଷେଇ। ହେଲେ ଯୋଉ ପ୍ରକାର ଆମର ମେଘ ହଉଥିଲା, ଆମେ ଘରୁ ବି ବାହାରି ପାରୁନଥିଲୁ। ତ ଏବେ ଟିକେ, ଟିକେ ନାକୁ ଛାଡିଲା ମେଘ ବୋଲି ଆମେ ଯାଇକି ଏବେ ଯାଇକି ଆମେ ତଥାପି ଆମେ ଓଦା ହେଇଗଲୁ ସେଥେରେ। ବୁଲି ବୁଲି ଆମର କେତେଟା? ସାଢେ ଦଶଟା ହେଲାଣି ନା। ତ, ସବୁ ଦୋକାନ ବନ୍ଦ ହେଇଗଲାଣି। ତ, ଆମେ ବହୁତ ସମୟ ବୁଲି ବୁଲି ବୁଲି ବୁଲି ଗୋଟେ ଦୋକାନ ଖୋଲା ଥିଲା। ସେଠି ଆମେ ହଁ, ସେଠି ଆମେ, ସେଠି ଆମେ ମାଂସ ଆଇଁଲୁ କେତେ? ଆମର ସେଇ ଦୁଇ ଶହ ତିରିଶ ଖଣ୍ଡ ଧା